ହ୍ୟାଲୋ
ହ୍ୟାଲୋ
ହୁଁ କଣ କରୁଛନ୍ତି
କିଛି ନାହିଁ ଘରେ।
ଆଚଛା। ଆଉ ପାଗ ଭଇନା କେମିତି ଅଛି।
ହୁଁ ବର୍ଷା ହବ।
ଗରମ।
ହୁଁ ଗୋଳି ଗୋଳି ବି ହଉଛି।
କଣ କରନ୍ତି ଆପଣ।
ଏମିତି ଘରେ ଟିଉସନ କରୁଛି ଆଉ ସିଲେଇ କରୁଛି।
କୋଉ ଶ୍ରେଣୀରୁ ଟୁସନ କରୁଛନ୍ତି।
ପ୍ରଥମ ଆ ଚତୁର୍ଥ ପ ଜନ୍ମ ଯ
ହୁଁ ଆଉ କଣ କରନ୍ତି।
ଏମିତି ସିଲେଇ କରେ ଆଉ। କଣ ଆଉ କିଛି ନାହିଁ ଏମତି ଆଉ।
ଆଛା ରୋଷେଇ ଏଇ କେମତି ରୋଷେଇ କରନ୍ତି।
ହଁ ରୋଷେଇରେ ଜଣା ହେଉଛି।
ହୁଁ। ଆଉ ଛୁଆ ମାନଙ୍କ କେମିତି ପାଠ ପଢା ସବୁ ଯୋଉ ଛୁଆ ମାନଙ୍କୁ ଟିଉସନ କରୁଛନ୍ତି।
ହଁ ସେମିତି ସମସ୍ତେ ଆଉ କଣ ସମାନରେ ପାଠ ଧରି ପାରିବେ। ଯେମତି ଯ ଟିକ ନଲେଜ ଟିକେ ଯାହାର ଅଧିକା ଟିକେ ଧରିବେ ତାପରେ ଯ
ଛୋଟ ଛୁଆଙ୍କ ସହିତ ବେଶୀ କଥା କହିକି ମୁଣ୍ଡ କଣ ହେଇଯାଉଥିବ। ସେ ପାଠ ଧରିଲା ବେଳକୁ ହଁ।
ତ ଛୁଆମାନେ ବୁଝିବାକୁ ଟିକେ ଟାଇମ୍ ଲାଗିବ।
ହଁ ଆଉ ବଡ ମାନେ ଯାହାର ପାଠ ହବା କଥା ହବ ଯାହାର ନାହିଁ ଆଉ ଛୁଆ ତ ଏବେ ମୋବାଇଲ ପ୍ରତି ବେଶୀ ଧ୍ୟାନ ଦଉଛନ୍ତି ନାଇଁ
ହଁ ଆଧୁନିକ ଯୁଗରେ ସେ ହୁ
ହଁ ଆଉ କଣ ଛୁଆ ନ ଖାଇଲେ ଏ ମୋବାଇଲ ଧରିଦେଲେ ହଁ ଖାଇଦେ।
ହୁଁ
ଶୋଇଲା ବେଳେ ମୋବାଇଲ ଦେଖିକି ଛୁଆ ଶଉଛନ୍ତି। ଆମର ମୋବାଇଲ ଯେତିକି ଆବଶ୍ୟକ ମାନେ ଛୁଆ ମାନେ ତାଠୁ ଅଧିକା ଆଗରୁ କଣ ମୋବାଇଲ ଏମିତି ଥିଲା।
ଧୀରେ ଧୀରେ ଯୋଗା ଚେଞ୍ଜ।
ହଁ ଯେତେ ଦିନ ବ ଦିନ ଦୁନିଆ ଆଗକୁ ଯାଉଛି ସେତେ ଆମର ଛୁଆ ମାନେ ସବୁ ପାଠ ପଢା ଟିକେ କମ୍ ହେଇଯାଉଛି। ଆଉ ସିଲେଇ କଣ କେମିତି ଶିଖିଥିଲେ ନା ଅଫିସ କି କୋଉଠୁ ଶିଖିଲେ
ନା ଯାଇକି ଗୋଟେ ଜାଗାରେ ଶିଖିକି ତାପରେ ଏବେ ଘରେ ସିଲେଇ କରଛି ଆଉ।
ଆଚ୍ଛା ଉଁ। ସବୁ ବ୍ଲାଉଜ କେତେ କଣ ପିସ୍ ତାର ଅଛି?
ଯୋଉ ଭଳିଆ ହେଲା ଆଉ।
ଆଛା ମାନେ ଷ୍ଟାଇଲ ନେଇକି ପଇସା ନା।
ଆ ଯେମିତି ଦରକାର।
ଆଉ ରୋଷେଇ କଣ ଶିଖିଛନ୍ତି?
ରୋଷେ ରେ ଏମିତି ଯା ଘରେ ସବୁ ହଁ।
ଆଚ୍ଛା। ଚିଲ୍-ଚିଲ୍ଲି କୋବି ଶିଖିଛନ୍ତି?
ହଁ ଚିଲ୍ଲି କୋବି ଶିଖିଛି।
ଆଚ୍ଛା। ସେଇଟା କେମିତି କଣ ହୁଏ?
କୋବି, କ୍ୟାପ୍ସିକମ୍, ପିଆଜ। ବେଶ୍ ତାପରେ ସସ୍ ଯେତିକି ଯାହା ଦରକାର, ସୋୟା ସସ୍, ଚିଲ୍ଲି ସସ୍, ଟମାଟୋ ସସ୍ ଭ କୋବିକୁ ଛାଣିକି, ତାପରେ ଗୋଟେ ପିଆଜ, କ୍ୟାପସିକମ ସବୁ ପକେଇକି, ତାପରେ ସସ୍ ଫସ୍ ପକେଇକି କରାହୁଏ ଆଉ।
ଆଚ୍ଛା। ପ୍ରଣାଳୀଟା କେମିତି? ଆଗେ କଅଣ ପଡିବ?
ପ୍ରଥମେ କୋବିକୁ କର୍ଣ୍ଣଫ୍ଲୋରରେ ଗୋଳେଇକି, ସବୁ ରଖିକି, ତାପରେ ତେଲରେ ଛାଣିବୁ, ଛାଣି ସାରିଲା ପରେ ତେଲରେ ପକେଇବ। ତେଲରେ ଜିରା ପକେଇବ, କଞ୍ଚା ଲଙ୍କା ପକେଇବ ରସୁଣ ପକେଇବ ତାପରେ ପିଆଜ ପକେଇବ, ପିଆଜ ଟିକେ ବ୍ରାଉନ୍ କଲର୍ ହେଲା ପରେ କ୍ୟାପ୍ସିକମ୍ ପକେଇବ କ୍ୟାପ୍ସିିକମ୍ ଠିକେ ସିଝିଲା ପରେ, ତାପରେ ସସ୍ ଯାହା ସବୁ ଚିଲି ସସ୍, ସୋୟା ସସ୍, ଟମାଟୋ ସସ୍ ସବୁ ପକେଇବ। ତାକ କୁ ପାଞ୍ଚ୍ ପାଞ୍ଚଶ ଛଅ ମିଣ୍ଟି ଟିକେ ଛାଡିବା ତାକୁ ମେଲଟ୍ ହେବା ପାଇଁ, ତାପରେ କୋବି ଛଣା ହେଇଥିବା କୋବିକୁ ତାପରେ ପକେଇବ, ସ୍ଵାଦ ଅନୁସାରେ ଲୁଣ ପକେଇବ, ଏମତି ପକେଇବ ଆଉ। ଆ ରୁଟି ସହିତ ହଉ, ଭାତ ସହିତ ହଉ, ଯେମିତି ବି ଖାଇପାରିବେ ଆଉ।
ଆଜି କଣ ଖାଇଥିଲେ?
ଆଜି ପୋଇ ତରକାରୀ ହେଇଛି ସୋୟାବିନ୍ ତରକାରୀ।
ସୋୟାବିନ ତାହେଲେ ମାନେ ଭିଟାମିନ ବୋଲିକି ସ୍କୁଲରେ ବି ସରକାର ତରଫରୁ ମିଳୁଛି ନାଇଁ। ଭିଟାମିନ୍ ଆମର ସୋୟାବିନ୍
ହଁ।
ଆଉ ସିଆଡେ ବର୍ଷା ଫର୍ଷା ହଉଛି।
ହଁ ହଉ ଠିକ ଅଛି ଆ ହବ ବୋଧେ ଆଉ ହବ।
ଛୁଆ ଛୁଆ ମାନେ ସବୁ କେତେବେଳେ ଟିୟୁସନ କରୁଚ?
ସକାଳେ ତାପରେ ସନ୍ଧ୍ୟାବେଳେ।
ଆଚ୍ଛା। ମାନେ ଏମିତି ପାଠ ପଢ଼େଇବାକୁ ତମ ଭଲ ଲାଗେ ନା ଏମତି ମାନେ କିଛି ଇଏ ପାଇଁ ପଢାପଢି କର?
ହଁ ପଇସାର ଦରକାର ଅଛି ଘର ସିଚୁଏସନ୍ ନେଇକି ପାଠଟା ପଢେଇବାକୁ ପଡୁଛି ଆଉ।
ହଁ ଶିକ୍ଷା ଟା ବି ଆମେ ପଢେଇଲେ ଛୁଆ ମାନଙ୍କୁ ଆମର ବି କିଛି ମନେ ରହିବ। ହୁଁ ଆମେ ବି କିଛି କିଛି ଶିଖିବା। ଛୁଆ ମାନେ ଶିଖିବା ଦ୍ୱାରା ଆମେ ବି ତା ସାଙ୍ଗରେ ପାଠ ପାଠ ପଢିବା ପାଠ ଏମିତି ଗୋଟେ ଜିନିଷ ଯେତେ ପଢିଲେ ବି ସେ ସରିବନି।
ହୁଁ।
ଯେପର୍ଯ୍ୟନ୍ତ ପାଠ ପଢୁଥା ସ ପାଠ ସରିବନି। ଆଉ ବୁଲାବୁଲି କରିବାକୁ କୁଆଡେ ଯାଇଚନ୍ତି ନା ଯିବେ?
ହଁ ବୁଲାବୁଲି ସେମିତି ଚାଲିଚି ଆଉ ଯେତେବେଳେ ରଜ ଆସିଲାଣି ରଜ ଜଗ ଦେଖି
ଆଛା କୋଉଠି ଯିବେ ବୋଲି ଭାବିଚ?
ଏଇ ପାଖାପାଖି ବାଇକ୍ ରେ ଜୁଆଡେ ଯାଇହବ।
ଉଁ ହୁଁ।
ଆର ଗାଡିରେ ଗଲେ ବାନ୍ତି ହବ ତ ସେଇଥିପାଇଁ ମୁଁ ବାଇକ୍ ରେ ଯୋଉଠିକି ଯାଇହବ ସେଇଠାରେ ଯିବି ଆଉ।
ଆଛା ତାନେ ବେଶୀ ବାଟ ଯାଇପାରୁନଥିବେ?
ନା।
ଘଟଗାଁ ଯାଇଚନ୍ତି?
ହଁ ଘଟଗାଁ ଯାଇଚି।
କେମିତି କଣ? ସବୁ ସେ ଜାଗା
ଘଟଗାଁ ରେ ତ ମା ତାରିଣୀଙ୍କ ମନ୍ଦିର ସବୁ ତିନିଟା ଞ୍ଚା ତିନିଟା ଚାରଟା ଦ୍ଵାର ଅଛି ସବୁ ଦୋକାନ ବହୁତ ଅଛି ଜାମ ବି ସବୁବେଳେ ରହୁଚି ମନ୍ଦିର।
ହୁଁ ଠାକୁରଙ୍କ ସ୍ଥାନ ଯେତେବେଳେ ଭିଡ ରହୁଥିବ।
ହୁଁ।
ଭଲ ତାହେଲେ ସେଠି?
ହଁ ଭଲ।
ସେଟା କେମିତି ବାଇକ୍ ରେ ତମେ ଯାଅ ନା ଗାଡି ସୁବିଧା ସେଠି କଣ ଟ୍ରେନ କି
ହଁ ବସ ଅଛି ସବୁ ବସ ଟା ଟାଟା ମ୍ୟାଜିକ୍ ଆଉ ଯିଏ ବି ଯେଉଠାରେ ଯାହାର ସୁବିଧା ହେବ ସେ ସେଇଟାରେ ଯାଇପାରିବ।
ଆଚ୍ଛା। ଏ ମାଙ୍କର ସ୍ଥାନ ବହୁତ ଲୋକ ଆସୁଚନ୍ତି।
ହଁ ବାହାରୁ ବି ବହୁତ ଲୋକ ସବୁ ଦୂର ଦୂରରୁ ଆସିଚନ୍ତି ମାଙ୍କୁ ଦେଖିବା ପାଇଁ।
ତାଙ୍କର ସେଠି ଭୋଗ କଣ ସବୁ ଲଗାଯାଏ।
ସବୁ ନଡ଼ିଆ କୋରା ଆଉ ବେଶୀ କରି ତ ନଡ଼ିଆ ଲଗାଯାଏ।
ତାଙ୍କର ସେଇଟା ଉଁ ତାଙ୍କ ସ୍ଥାନ ରେ ନଡିଆ କୋରା ବେଶୀ ବିକ୍ରି ହଉଚି ନା? ମାଆଙ୍କ ଡୋରି ଲାଗିଲେ ଯିବ ଆଉ।
ହଁ।
ସମସ୍ତେ ତ ଯାଇପାରୁନଥିବେ।
ଯାହାହାର ଯେତେବେଳେ ଡରି ଲାଗିବ ଆଉ।
ଆଉ ସେଠି ଯାଇକି ଖାଇବା ପିଇବା ପୁଣି କୋଉଠି କେମିତି ହୁଏ।
ହଁ ଭିତରେ ଅଛି ଖାଇବା ପାଇଁ ପ୍ରସାଦ ଯିଏ ନ ଖାଇ ପାରିଲେ ତାପରେ ଅଛି ବାହାରେ ଖାଇବା ପାଇଁ ବି ସୁବିଧା ଅଛି ହୋଟେଲ।
ଆଛା ହୋଟେଲ ରେ ଖାଆନ୍ତି।
ହଁ।
କଣ ସୁବିଧା ମାନେ ପଇସା ତ କେମିତି କଣ ନା ଅଧିକା
ହଁ ସେଇଭଳିଆ ବାହାରକୁ ଯେହେତୁ ଯାଇଛୁ ପଇସା ଟା ତ ନେବେ ନା ସି ଶହେ ପରେ ନେଉଛନ୍ତି ଖାଇବା ନେଇକି ପଇସା ଯୋଉ ଟାଇପ ର ସବୁ ଦେବେ ସେଇଭଳିଆ ଖାଇବା।
ଆଚ୍ଛା। ଆଚ୍ଛା ହଉ ତାହେଲେ ମ୍ୟାମ ରଖୁଛି ଏବେ। ଗୋଟେ କାମ ଅଛି।